ହ୍ୟାଲୋ।
ହ୍ୟାଲୋ।
ହୁଁ। ଭାଇ କୁହ?
ଜୟ ଜୟଗନ୍ନାଥ।
ହଉ। ଆଉ ଶାରଦାଙ୍କ ବିଷୟରେ କିଛି କୁହ? ସାରଦାଙ୍କ ପାଖକୁ କେତେ କେତେ କେତେ ବର୍ଷ ହେଲାଣି ଗଲାଣି? ହଁ।
ମୁଁ ତ ଛୋଟବେଳୁ ମୋର ତ ଇଛା ବହୁତ ଥିଲା ମୁଁ ଉଁ ଯାଇପାରିନଥିଲି ଯେବେ ମତେ ହେଲା ଯେବେ ମାନେ ମୋ ବୁଦ୍ଧି ଟିକେ ପ୍ରଖର ହେଲା ତ ସେ ସେବେଠୁ ଓ ମୁଁ ପୁରା ହେ ତା ପତି ଢଳି ଯାଇଛି ନା।
କେବେଠୁ କେବେଠୁ କେବେଠୁ ଗଲାଣି?
ଏବେଇ ସେଟା ପଥମେ କେବେ ଯାଇଥିଲି?
ଉଁ ହୁଁ ହୁଁ ନାଁ ପ୍ରଥମେ ନୁହଁ। ଏବେ ରେଗୁଲାର କେବେଠୁ ଯାଉଛ?
ଏବେ ରେଗୁ ରେଗୁଲାର୍ ଯାଇଥିଲି ଏ ଭାବ ଏଇ ଦି ବର୍ଷ ହବ ଯାଉଚି ଆଉ।
ଏଇଥ ଆଉ
ଏ ଥିଲା ମାନେ ଯୋଉ କଁ କହିଲ ଏଁ ଏଇ ବର୍ଷ ଠାରୁ ଷ୍ଟାର୍ଟିଂ ଅଧିକା ଯାଉଚି। କିନ୍ତୁ ଆଗୁରୁ ଏତେ ଯାଉନଥିଲି।
ଆଚ୍ଛା ଶାରଦା ମନ୍ଦିରରେ ଶାରଦାଙ୍କ ମନ୍ଦିରରେ ସବୁଠୁ ଭଲ ଜିନିଷଟା ତମୁ କଣ ଲାଗେ? ଭୋଗ କଥା କହୁନି ମ କୋଉ ଜିନିଷଟା ଭଲ ଲାଗେ?
ପାଦକୁଣ୍ଡା।
ଉଆଛି। କଣ ପାଇଁ?
ଉଁ ସୁମୟ ଭାଇ କହନ୍ତି କି ସେଠି ସାକ୍ଷାତ ମା ଦର୍ଶନ ଦିଅନ୍ତି ଦଶ୍ ତେଣୁକରି ମତେ ସେଇଟା ଭଲ ଲାଗେ।
ତମେ କେବେ ଦେଖିଚ?
ମୁଁ ସୁମୟ ଭାଇ ଦେଖିଚନ୍ତି।
କଁ ଦେଖିଲ?
ସେ ଯୋଉ ପାଣିରେ ଯୋଉଟା ଏମତି ଇଁ ଫୁଟୁକା ଟାଇପ୍ ର ହୁଏନି କି ଆସେନି?
ଆଚ୍ଛା ଆଚ୍ଛା।
ସେଇ ଗୋଟ୍ ମୁଁ ତ ମାଆଙ୍କୁ ସ୍ମରଣ କରିବ ଯେମତି ଭକ୍ତିର ସହିତ ଯଦି ତାଲେ ସେଇଟା ଉପରୁକୁ ଆସିବ ଯଦି ନଥିବ ତାହେଲେ କେବେ ବି ଆସିବନି।
ଛା
ମୁଁ ଜାଣିନଥିଲି ସେ ବିଷୟରେ ମୁଁ ଭାବିଥିଲି ସେମତି ନର୍ମାଲ କୁ ପାଦୁ କୁଣ୍ଡଟେ। କିନ୍ତୁ ତା ଭିତରେ ଏତେ ଯୋଉ ଗୁଡ ରହସ୍ୟ ଅଛି ତ ସେଇଟା ମୁଁ ଜାଣିନଥି
ବାସ୍ ଏଇ ସଂସ୍ ସେଇଥୁରୁ କମ ମି ଏ ସଂସାରଟା ହଉଛି ରହସ୍ୟମୟ। ଯୋଉ ପର ତମେ ନ ଜାଣିଛ ଯାହା ରହସ୍ୟ ବିଷୟରେ କି ଜାଣିପାରିବନି।
ଯେତେ ଭିତରୁ ଯିବ ସେତେ ଗଭୀରତା ଜାଣିପାରିବ।
ବାସ୍ ବାସ୍ ଯେତେ ଗଭୀରତା ଯିବ ସେତେ ମଜା ତମେ ନବ। ଓ ଓପରୁ ଦେଖେଇ ଦେଲେ ଜାଣିବ ଯେ ଯାହା ହେଲା ହେଲା। ଯେତେ ଗଭୀରକୁ ଯିବ ସେତେ ମଜା ତମେ ନେଇ ନେଇଯିବ।
ଆଉ ଉପରେ ତାକୁ ମାୟାର ଆବାରଣ ପଡ଼ିଛି। ଇନା ତ କେମତି ଏତେ ଏଇ ପାପି ଭରା ଆଖିରେ ଆମେ ଏତେ ଜାଣିପାରିବୁନୁ ନା।
ସେ ଆବରଣକୁ ଫଟେଇବାର ଅଛି। ସ୍ୟାପ୍ ମାୟାର ଆବରଣ କୁ ଭାଙ୍ଗିବାର ଅଛି। ଚୂର୍ଣ୍ଣ କରିବାର ଅଛି ତାହେଲେ ଯାଇକି ଆମେ। ସେ ମାୟା କୁ ଛାଡିକି ଭକ୍ତିର ଗଭୀର।
ସେଇଟା ହିଁ ମୁଁ ପ ପ୍ରଥମ ଯୋଉ ଆବରଣ ଟେ ଖୋଲା ହବ ସେଇଟା ତ ବହୁତ କଷ୍ଟ ହବ ନା। ତ। ସେ ଭଳି ଆବଣ ଆବରଣ ଖୋଲିବାକୁ ହେଲେ ତ ଆପଣଙ୍କ ଭଳି ମହାନ ପୁରୁଷ ଦରକାର। ହଁ କି ନାଇଁ।
ନିଶ୍ଚିନ୍ତ ନିଶ୍ଚିନ୍ତ। ପ୍ରଥମ ଟା ହଉଛି କଷ୍ଟ କାହିଁକି ନା ଯେତେବେଳେ ତମେ ଗାଡି ଚଲେଇବ। ପ୍ରଥମ ଗିଅର ଟା ଯଦି ତମେ। ମାରିକି ଗାଡି ଚଲେଇ ଦେଲ ତାହେଲେ ଦୁଇ ତିନି ଚାରି ପାଞ୍ଚ ଛଅ ଆ ସାତେ ପର୍ଯ୍ୟନ୍ତ ଆରାମସେ ପଳେଇବ। କିନ୍ତୁ ପ୍ରଥମେ ଗିଅର ଯୋଉ ପର୍ଯ୍ୟନ୍ତ ଠିକ ରେ ନ ମାରି ଚାଲିଛ। ସେ ପର୍ଯ୍ୟନ୍ତ ଗାଡି ତମେ ଚଲେଇ ସିଖିନ ଚଲେଇ ପାରିବନି ବୁଝି ହେଲା କି। ସେ ପ୍ରଥମଟା ହଉଛି ସବୁବେଳେ କଷ୍ଟ ଆଉ ସେମିତି ପ୍ରଥମଟା ହଉଛି ମାୟାର ଆବରଣ। ମାୟାର ଆବରଣ ଭାଙ୍ଗିବା ଟା ଟିକେ କଷ୍ଟ କିନ୍ତୁ ୱାନ୍ସ ସେଇଟା ଭାଙ୍ଗ ଙ୍ଗି ଗଲା ମାନେ ତାହେଲେ। ଭକ୍ତିର ଗଭୀର ଭିତରେ ତମେ ପଶାଚାରିଲ ଆଉ ଗୋଟେ ଭଲ ଜିନିଷ ଭକ୍ତିର ଗଭୀର ଭିତରେ ଯେ ଯେତେ ପସିବ ତମକୁ ସେତେ ମଜା ଲାଗିବ।
ହୁଁ ଗଭୀରତ୍ୱ ବାଲେ ମତ୍ ମାନେ। ସ୍ୱତନ୍ତ୍ର ଭାବାରେ ତ ମଜା ହିଁ ଲାଗିବ।
ହୁଁ ଆଉ ତା ମଜା କିଛି ଅଲଗା ପ୍ରକାର।
ସେ ଏ ମଜା ଟା ଆମ ପାଖରେ ଆମଭଳି ଲୋକ ପାଖରେ ଭାଗ୍ୟରେ ନାହିଁ‌। ତ ଆପଣଙ୍କ ଭଳି ଲୋକଙ୍କ ପାଖରେ ଭାଗ୍ୟରେ ଅଛି।
ଯିଏ ମାୟାରେ ପଡିବ। ତାର ଭାଗ୍ୟରେ ନଥାଇ ପାରେ କିନ୍ତୁ ସେ ମାୟାର ଆପଣ ଆବରଣକୁ ତମକୁ ହଟେଇବାର ଅଛି।
ଏଇ କଥା ଆମ ଦାରା ତ ସମ ଭବ ନୁହେଁ ତ ଆପଣଙ୍କ ଭଳି ମହାନ ପୁରୁଷ ଯୋଉମାନେଙ୍କ। ଅଛନ୍ତି ସେଇଭଳି ଲୋକଙ୍କୁ।
ମହାନ ମହାନ ମାନେ ମହାନ ମାନେ।
ମହାନ ମାନେ ଏତେ ବିଜ୍ଞ ପୁରୁଷ।
ମୁଁ କଣ ଟା ଜାଣିଛି କି ଏମିତି ବିଜ୍ଞ ହେଇଗଲି।
ଦେଖନ୍ତ ଆପଣଙ୍କ ବିଦ୍ୟାାରେ ଜ୍ଞାନରେ ବୃଦ୍ଧିରେ। ଟିକେ ଅଧିକା ଅଛନ୍ତି ତେଣୁକରି ସେଥି ସେଥି ଲାଗି କହିଲି ଯେ ଏଁ ଆପଣଙ୍କ ଭଳି ମହାନ ପୁରୁଷ।
କୋଉ ବିଦ୍ୟା ମୁଁ ଜାଣିଛି।
ଉଁ ବିଦ୍ୟା। ଆପଣଙ୍କ ଯୋଉ ବିଦ୍ୟା ଅଧ୍ୟୟନ କରୁଛନ୍ତି। ସେଇ ବିଦ୍ୟା ଆଉ ଜ୍ଞାନ ଯୋଉଟା ଆପଣଙ୍କ ଉଁ। ପୂର୍ବ ପୁରୁଷରୁ ରହି ଆସିଛି ଯୋଉ‌ ଟା ସେଇଟା ଆପଣଙ୍କୁ ପ୍ରାପ୍ତ ହେଇଛି ତ। ଆଉ ବୁଦ୍ଧି ହେଲା ନିଜର ଯୋଉଟା ଆପଣଙ୍କର ସୃଷ୍ଟି ହେଇଛି। ସେଇଟା ସେଇ ତିନିଟାଆଙ୍କ ମିଶି ଗଲାରୁ ଗୋଟେ ଏଁ। ବଡ ଧରଣର ଗୋଟେ ଶକ୍ତି ପିଣ୍ଡ ହେଇଯାଉଛି ନା ତେଣୁକରି ସେଇଟା ସେଇ ତାର କଣ ତାର ତାର କଣ ସେଇଟା କହନ୍ତି ମୁଁ ସେଇଟାଣ ମନେ ପଡୁନି ସେଇ ଜିନିଷ ଆପଣ ଏତିକି ବୁଝେଇ ନିଅନ୍ତୁ ଯେ କହୁନାହାନ୍ତି
ହଁ ହଁ କୁହନ୍ତୁ କୁହନ୍ତୁ
ସେଇଟା ଏତିକି ବୁଝିଲି ଯେ ତମେ ଗୋଟେ ମହାନ ପୁରୁଷ ବୋଲି ଯୋଉଟା ସେ ସର୍ବଗୁଣ ସମ୍ପନ୍ନ ଯୋଉଟା ସର୍ବଗୁଣ ସମ୍ପନ୍ନ ନୁହନ୍ତି କିନ୍ତୁ ସେଇ ଭଳିଆ ଆଉ
ଧନ୍ୟବାଦ ଏମିତି ଭୁଲ ତଥ୍ୟ କି ଭୁଲ କଥା ମ ମ ମ ମଥାରେ ପୁରେଇଥିବାରୁ ଠିକ ଅଛ ମୁଁ ସେମିତି ନୁହଁ। ବହୁତ ଅଧିକା ଟିକେ ଭାବିଦେଇଛି ମୁଁ ବହୁତ ଛୋଟ। ଆଉ ସମ୍ପୂର୍ଣ୍ଣ ମାୟା ସ ହେଲା ସମ୍ପୂର୍ଣ୍ଣ ବାୟା ଭାଙ୍ଗିବା ବହୁତ କଷ୍ଟ ଏତେ କିଛି ମୁଁ ସମ୍ପୂର୍ଣ୍ଣ ବାହ ମୁଁ ଭାଙ୍ଗି ପାରିବି ଯାହା ବି ହେଲେ କିଛି ମାତ୍ରାରେ ରହିଛି ସେଇଟା ଯୋଉଦିନ ଭାଙ୍ଗିବ ସେଦିନ କିଛି ଗୋଟେ ରାସ୍ତା ଖୋଲିବ ବୋଲି ମୁ
ନଁ ମୁଁ ସମ୍ପୂର୍ଣ୍ଣ ଭାବୁନି ତ କିଛି ମାତ୍ରାରେ ତ ଅଛି ଭଗବାନଙ୍କର ଆଦେଶ ନହେଲେ ଆମେ ସେ ତାଙ୍କ କଥା ଆଲୋଚନା ହିଁ କରିପାରିବେନି
ହୁଁ ଭଗବାନଙ୍କ ଆଦେଶ ଆପଣ ଠିକ କଥା ନିଶ୍ଚିତ ଭଗବାନ ଯଦି ଚାହୁଁଛି ଆମେ ଯାହାବ କରୁଛୁ ତାରି ଇଶାରରେ ହିଁ ହଉଛି କାହିଁକି ନା ଆମେ ହଉଛୁ ସବୁ ଅ କଣ ଅଭିନୟ ଯିଏ କରନ୍ତି ତାକୁ କଣ କୁହନ୍ତି
କଳାକାର
ଆକଳା ଆକାର ସିଏ ବସିଛି ଉପରେ କେ ବ ସେ କଣ ର ସିଏ ହଉଛି ଯିଏ ନାକ ଲେଖେ ସିଏ ଲେଖୁଛି ଯିଏ ଡିରେକ୍ସନ ଦିଏ ସେ ହିଁ ସବୁ ନିର୍ଦ୍ଦେଶକ ଯସ କିନ୍ତୁ ଯାତ୍ରାରେ କଣ ହୁଏ କଳାକାର ଆଉ ନିର୍ଦ୍ଦେଶକ ନିର୍ଦ୍ଦେଶକ ଯାହା ଲେଖିଥିବ କଳାକାର ତାକୁ ପଢିକି ସେଇଭଳିଆ ସେ ରୋଲ ଅଭିନୟ ଟା କରେ କିନ୍ତୁ ଆମ କ୍ଷେତ୍ରରେ କଣ କହୁଛି ଯେ ନିର୍ଦ୍ଦେଶକ ଯାହା ଲେଖିଛି କି ଯାହା ବି କରଉଛି ସେଗୁଡ଼ା ଆମେ କିଛି ଜାଣୁନା ସେ କଣ କରୁଛି ସିଏ ହିଁ କେବଳ ଜାଣି ହେଲା ଆଉ ଆମେ ଯଦି ଇତ୍ୟାଦି ନିଶ୍ଵାସ ଗୋଟେ ଥର ନିଶ୍ଵାସ ନଉଛି କେବଳ ତାରି ବଳରେ ତା ପାଖରେ ସୁଇଚ ଅଛି ସେ ଚାହିଁଲେ ବି ସାଙ୍ଗେ ସାଙ୍ଗେ ସେଟାକୁ ଅଫ୍ ବି କରିଦେଇପାରେ ବନ୍ଦ ବି କରିଦେଇପାରିବ ଆଉ ତାର ବିନା ଇଏରେ କିଛି ବି ହବନି ଏ ସୃଷ୍ଟିରେ କିଛି ବି ରିପୋଟ
ମାନେ କଥାରେ ଅଛି ଯାହାର ସତା ବିନା ପତା ବି ହଲୁନି ନା ପତ୍ର ବି ହଲୁନି ତ ଆମେ ସେଠି ଆଉ କଣ
ତାମଲେ ତ କିଛି ନୁହେଁ ସିଏ ହିଁ ସବୁ କିଛି। ଆମ କିଛି ନୁହେଁ ଆମେ କେବଳ ଗୋଟା ମାୟରେ ଘେରି ରହିଥିବା ଗୋଟା ଆତ୍ମା ଯୋଉ ପର୍ଯ୍ୟନ୍ତ ଆମର ଆଉ ଯୋଉ ପର୍ଯ୍ୟନ୍ତ ଆମର ମୂଳ ଉଦ୍ଦେଶ୍ୟ କଣ ଆମେ ଜାଣିପାରନେ ସେ ଏମିତି ଜୀବନ ମରଣର କ୍ଷେତ୍ରରେ ଲାଗି ରହିବ ପୁଣି ନୂଆ ଜନ୍ମ ପାଇବ ପୁଣି ଆଉ ଥରେ ଯୋଉ କର୍ମ କରିୁଥିଲ କୋଉ କର୍ମ କରିୁଥିଲେ ସୋ କର୍ମ କରିଥିଲେ ତା ଫଳ ଭୋଗିବ କରିବ ପୁଣି ଆଉଥରେ ନୂଆ ଜନ୍ମ ନବ ମରିବ ପୁଣି ଆଉଥରେ ଜମା ନବ ଏ ଯୋଉ ଜିନିଷଟା ଚାଲିବ ଯୋଉ ଦିନ ତମେ ଜାଣିଦବ ଯେ ନା ଏସବୁ ଭୁଲ ଏସବୁ କିଛି ନୁହଁ ସେ ସବୁ ହଉଛି ମାୟା କେବଳ ଗୋଟିଏ ହଉଛି ସତ୍ୟ ସେ ହଉଛି ଭଗବାନ ଆଉ ତାକୁ ଯୋଉ ଯୋଉ ଜନ୍ମ ତମେ ଭଲସେ ଡାକିବ ଭଲସେ ଭର୍ତ୍ତି କରିବ ସେଇ ଜନ୍ମ ହିଁ ତମର ଶେଷ ହବ ସବୁବେଳେ ଯେତେବେଳେ ଲୋକ ମରନ୍ତି ସେ ସମୟରେ କୁହନ୍ତି ରାମ ରାମ ସତ୍ୟ ହୁଏ ସତ୍ୟ ହରିନାମ ସତ୍ୟ ଅଲଗା ଗୋଟେ ଡାକନ୍ତି ସତ୍ୟ ହଁ ହରିନାମ ସତ୍ୟ ହେ। ତା ଘଟଣ ରୁ କଣ ତା ମାନେ କଣ ଯେ ସରି ଆଉ କିଛି ସତ୍ୟ ନା ଆଉ ଆଉ ଗୋଟେ କଥା ତାପରେ ସତ୍ୟବୋଲ ମୁକ୍ତି ହୁଏ ସତ୍ୟ କଣ କଣ ସତ୍ୟ ହଉଛି ଭଗବାନ ଭଗବାନ ହଉଛନ୍ତି ଚିରନ୍ଦନ ସତ୍ୟ ତାଙ୍କୁ ଯଦି ଭଜିବ ତାହେଲେ ଜଗବନ ରୁ ମୁକ୍ତି ଦେବ। ନହେଲେ ଜନମରଣ ସାଇକେଲରେ ଚାଲିଥିବ
ହଉ ଭାଇ ମୁଁ ଯାଉଛି ଶୋଇବି
ଠିକ୍ ଅଛି ଠିକ୍ ଅଛି।
ପୁଣି କେବେ କଲ୍ କରିବି ଆଉ।
ଆଜ୍ଞା
ଆକେ